ହାଲୋ।
ମାଲୋ। କଁ କରୁଥିଲୁ?
ଏଇ ବସି ଥିଲି ଖାଇକି ଆଉ। ତୁ? ଖାଇଚି ଭାତ ସନ୍ତୁଳା ଆଉ ସି ଅଣ୍ଡା ସିଜା ଆଉ ଦଳା ଦୁଳି ଆଉ ତୁ?
ମୁଁ ଖାଇଚି ଆଜି ଭାତ, ଡାଲି, ସାଗ ଭଜା ଆଉ ଚଟଣିୀ ଯୋଉ ଓଲୁଅ ଚଟଣିୀ ଆମ୍ବ ଏତିକି ଆଉ ଆଲୋ ତୁ ମତେ ଥରେ କହୁନଥୁଲୁ ରୋଷେଇ ବିଷୟରେ? ତୁ ଶିଖିଚୁ ବୋଲି
ହଁ ମୁଁ ସବୁ ଶିଖିଛି କହୁନୁ କଣ ଶିଖିବୁ ଯଦି।
ମୁଁ ପା ଶିକିନି ମୋ ମାମା ମତେ କହିଲେ କରିବା ପାଇଁ ଯେ ମୁଁ ଠିକ୍ ସେ କରିପାଇଲିନି ମାଛ ତର୍କାରିଟା ତ ସେ ମତେ ଶୋଦିଲା ତ ସେଥିପାଇଁ ମୁଁ ଜାଣିବାକୁ ଚାହୁଁଛି ଏଟା କେଁତି ହବ ମୁଁ ବି କରିବି।
ହୋଉ ହୋଉ ଶୁଣୁ ତୁ କୋଉ ମାଛ କରିବୁ ବେସର ଦେଇକି ନା ଖାଲି ମସଲା ଦେଇକି?
ନାଇଁ ବେସର ଦେଇକି।
ହୋଉ ବେସର ଦେଇକି ଫାଷ୍ଟେ କଁ କରିବୁ କହି ଡୁ ମାଛ ଭଲସେ ଧୋଇଦବୁ ଫାଷ୍ଟେ କାଟିକି ତାପରେ ତାକୁ ନେଇକି ଛାଣିବୁ ତେଲରେ ହେଲା ତେଲରେ ଛାଣିଲା ପୂର୍ବରୁ କଁ କରିବୁ କହିଲୁ ଲୁଣ ଆଉ ହଳଦୀ ଆଉ ଲ ଲଙ୍କାଗୁଣ୍ଡ ଯଦି ଚାହିଁବୁ ଖାଇବା ପାଇଁ ଲଙ୍କାଗୁଣ୍ଡ ସବୁ ଗୋଳେଇକି ଜଷ୍ଟ୍ ଟିକେ ସମୟ ରଖିଦେବୁ ପାଞ୍ଚ ମିନିଟ୍ ହବ ସେ ଟିକେ ତା ସହିତ ଭେଦିଯିବ ଟିକେ ଭିତରୁକୁ ପଶିବ ସବୁ ମସଲା ଫସଲା ତାପରେ ତାକୁ ତେଲରେ ଛାଣିବୁ ହେଲା ଛାଣି ସାରିଲା ପରେ ତାପରେ ମସଲା ଟା ଟିକେ ତିଆରି କରିବୁ ତେଲ ଫାଷ୍ଟେ ପକେଇବୁ। ତାପରେ ଯାହା ଯଦି ପକେଇବା କଥା ଜିରା ଫିରା ସବୁ ପକେଇବୁ ପକେଇ ସାଇଲା ପରେ ତାକୁ ମସଲା କରିବୁ କୋଉଥିରେ କହିଲୁ ପିଆଜ ରସୁଣ ଅଦା ସବୁ ମସଲା କରିଦୋବୁ ଅ ଇଏରେ ହେଲା ସିଳରେ। ମସଲା କରି ସାରିଲା ପରେ ପକେଇବୁ ତାକୁ ତେଲରେ ତେଲରେ ତାକୁ ମସଲା କୁ କଷିବୁ କଷିବୁ ତାପରେ କଷି ସାରି ଟି ଟିକେ ସମୟ ହେଇ ସାରିଲା ପରେ ସେ ଥିରେ ଲଙ୍କାାଗଣ୍ଡ ହଳଦୀ ଗୁଣ୍ଡ ଆଉ ଲୁ ଲୁଣ ଆଉ ଯାହା ପକେଇବା କଥା ପକେଇବୁ ଜିରା ଗୁଣ୍ଡ ହୋଉ କି ଧଣିଆ ଗୁଣ୍ଡ ହଉ ଯାହା ତୋ ତୋ ଟେଷ୍ଟ୍ ହିସାବରେ ସବୁ ପକେଇବୁ ଆଉ। ପକେଇ ସାରିଲା ପରେ ସେଟାକୁ ଏମିତି କଷିବୁ ତାପରେ ମସ୍ ଟିକେ ସମୟ ହେଇ ସାରିଲା ପରେ ସେଥି ରେ ତୁ ପକାଇଦୋବୁ କଁ କହିଲୁ ବେସର ହେଲା ବେସର ଟା କେମିତି କରିବୁ କହିଲୁ ଉ ସୋରିଷ ଆଉ ରସୁଣ ଆଉ ଅଦା ସେ ଯଦି ଚାହିଁବୁ ପକେଇ ପାରିବୁ ନହେଲେ ନ ପକେଇବୁ ଆଉ, ଏଇଟାକୁ ସବୁ ବେସର ଟା କରିଦବୁ ବେସର କରିକି ତା ସହିତ ପକେଇଦବୁ ତାପରେ ପାଣି ପକେଇକି ତାକୁ ଫୁଟେଇବୁ, ଟିକେ ସମୟ ଫୁଟି ସାରିଲା ପରେ ସେଥିରେ ମାଛକୁ ପକେଇ ଦେଇକି ତାକୁ ଫୁଟେଇବୁ ଫୁଟେଇବୁ ଆଉ। କୋଟିନାଲା ହେଇ ସାରିଲା ପରେ ତା ତାପରେ ଆଉ ଯଦି କଣ ପକେଇବା କଥା ଧନିଆ ପତ୍ର କି କଣ ଟିକେ ଅଧିକ ସ୍ଵାଦ ଲା ଇଏ ବୋଲି ପେସ୍ତା ପକେଇବୁ ଆଉ।
ଜାଣିଗଲି ଏଥରକ ମୁଁ ଘରେ କରିବି ଆଉ। ଆଉ ଭଲ ତ ରୋଷେଇ ଶିଖିଗଲୁ ଏଥରକ ଆଉ।
ଆଉ ତତେ କଣ ଆସିଛି କହୁନୁ।
ଏ ମତେ ସେମତି ଯାହା ଅଳ ଗପ ବହୁତ ଶିଖିଛି ଆଉ ପଚାରନୁ ଦେଖିବୁ କାଳେ କୋଉଟା ତୁ ପଚାରିଲା ଭିତରେ ମତେ ଆସିଥିବ ମତେ ଆସି ନଥିବ।
ହୁଁ ମତେ ତ ସବୁ ଆସିଛି ସନ୍ତୁଳା ତତେ କରିଆସିଛି।
ହଁ ମୁଁ କହୁଛି ଯଦି ଭୁଲ ହବ ମତେ କହିବୁ।
ହଉ ହଉ କହ।
ଆଉ ଭେଣ୍ଡି ବାଇଗଣ ଆଳୁ ଆଉ ଚାହିଁଲେ ବି ସାରୁ ପୋଇପତର ବଡି ଏଇଟା ସବୁ ଏମିତି ନବା ଫାଷ୍ଟେ ଏଇରା ସବୁ ଧୋଇଧୂଆକି କାଟିକୁଟାକି ରଖିବା ଫାଷ୍ଟେ ତେଲ ପକେଇବା ତାପରେ ସେଥିରେଫୁଟଣ ପକେଇବା ତାପରେ ହେରା ହେଇସାରିଲା ପରେ ସେଥିରେ ପକେଇବୁ ଯଉ ମାନେ ଇଏ ମାନେ ଅଦାଚେଛିକି ସେ ଚାହିଁଲେ ପୁରାଲାଷ୍ଟରେ ପକେଇ ପାରିବୁ। ଆ କରିକି ତାପରେ ତାକୁ ସିଝେଇବୁ ତାପରେ ସି ସାଇିଲା ପରେ ସେଥିରେ ଯଦି ପକେଇ ନଥିବୁ ଅ ମାନେ ପରିବା ଫିବା ପକେଇ ସାରିଲା ପରେ ପାଣି ଦବୁ ତାପରେ ସେଟା ଫୁଟିକି ଆସି ସାରିଲା ପରେ ସେଥିରେ ପକେଇବୁ ମସଲା ଯୋଉ ଜିରା ଗୁଣ୍ଡ ଲଙ୍କା ଆଉ ହଳଦୀ ତ ପକା ହବନି ଜିରା ଗୁଣ୍ଡ ଆଉ ମାନେ ଯୋଉ ଯୋଉ ମସଲା ଫସଲା ତମ ଘରେ ଥିବ ଗରମ ମସଲା ମିଟ୍ ମସଲା ସବୁ ପକେଇବୁ ତାପରେ ଅଦା ଛେଚିକି ପକେଇବୁ ଆଉ ସେଟା ହେଲା ଠିକ ଅଛି ନା ଆଉ କଣ ପକାହବ। ଆଛା
ଏକଶଟାର ତ କିଛି ପକା ହବନି କିନ୍ତୁ ମିଟ୍ ମସଲା ଆଉ ଗରମ ମସଲା ନ ପକେଇଲେ ବି ଚଳିବ। ସନ୍ତୁଳା ଟ ପୁରା ଇଜି ଜିନିଷ ଟା ନା ସେଟା ଏତେ ସବୁ ନ ପକେଇଲେ ବି ଚଳିବ ଖାଲି ତୁ ଅଦା ଆଉ ରସୁଣ କୁ ଛେଚିକି ପକେଇ ଦେଲେ ପୁଟେ ଫଟେଇଦେଲେ ବି ଭଲ ଲାଗିବ କିନ୍ତୁ ତୁ ଯଦି ଜିରା ନ ପକେଇକି ସୋରିଷ ନହେଲେ ଫୁଟଣ ପକେଇବୁ ଅଧିକ ଟିକେ ବାସ୍ନା ହବ ଟିକେ ଭଲ ଲାଗିବ ସ୍ୱାଦଟା ଆଉ
ଭଲ ଯାହା ହଉ ମୁଁ ମୁଁ ତ କିଛି ତ ଶିଖି ଗଲିଣି ଆଉ ମୁଁ ଭାବୁଥିଲି ମୁଁ କିଛି ଶିଖିନି ବୋଲି ଆ ମୁଁ କରନ୍ତି ମୋ ମାମା ମତେ ଦଉନି କରିବାକୁ ସି ମୋ ପାଖେ କଠିଆ ହଉଛି ତ ସେ ମୁଁ କରୁନି ରାଗିକି।
ଯାହାହେଲେ ମା ମାନଙ୍କର ଟିକେ ରହିବ ଛୁଆ ମାନେ କାଳେ କଣ ଭୁଲ କରିଦେବେ ସେଇଥିପାଇଁ ଠିଆ ହଉଛନ୍ତି ତୋ ପାଖରେ ଆଉ
ନାଁଇ ରୋଷେଇ ଘରେ କଣ ଭୁଲେଇଯିବ ବୋଲି ଠିଆ ହଉଛି।
ମା ମାନଙ୍କର ତ ରୋଷେଇ ଘର ସବୁଠୁ ବେଷ୍ଟ ଜିନିଷ ହଁଆଉ
ଆଉ ଆଜି ରୋଷେଇ ଟା ତମ ଘରେ ତୁ କରିଥିଲୁ ନା ମାମା କରିଥିଲେ?
ନା ନା ମୋ ବୋଉ କରିଥିଲା
ଗରମ ଭାତ ଖାଇଛୁ ନା ପଖାଳ
ଗରମ ଭାତ ତୁ?
ମୁଁ ବି ଗରମ ଭାତ। ଆଉ
ଆଉ ରାତିରେ କଣ ଖାଉଛ ରୁଟି ନା ଭାତ
ମୁଁ ରୁଟି ଖାଉଛି ଆଉ ଯୋଉ ଦିନ ବେଶିନେ ଯୋର ଦେଖନ୍ତୁ ଗରମ ହଉଛି ଗରମ ଦିନ ନା ତ ଝିଅ ଯୋଉ ଦିନ ମାମା ହକ ଯୋଉଦିନ ବାବା ଆକଙ୍କର ଇଚ୍ଛା ହଉଛି ହଁ ଆମେ ଟିକେ ସଜ ପଖାଳ ଖାଇଦବୁ ମୁଁ ବି ତାଙ୍କ ସହ ବସିକି ଖାଇଦଉଛି ରୁଟି ଖାଉନି ସେ କଉ କାଭାଁ ମାନେ ସପ୍ତାହକୁ ଥରେ ଯଦି ଖାଇବି କିନ୍ତୁ ଗରମ ହଉଛି ମୁଁ ଖାଏନି କିନ୍ତୁ ଖାଉ ଖାଇଦଉଛି ଆଉ ଗରମ ଏତେ ଜୋର ହଉଛି ସମ୍ଭାଳି ହଉନି ମଝିରେ ତ ଦେଖୁଚୁ ଏତେ ଜୋର ହଉଥିଲା
ହଁ ପରା ମୁଁ ବି ସେଥିପାଇଁ ବେଳେ ବେଳେ ଖାଇଦଉଛି ପଖାଳ ଭାତ ରାତିରେ।
ହଁ ସନ୍ଧ୍ୟା ବେଳେ ଚାହା କଫି ଅଛି ଅଭ୍ୟାସ ନା ନାହିଁ।
ନା ସନ୍ଧ୍ୟା ବେଳେ ଏତେ ପିଏନି ତୁ ଯେତେବେଳେ ଶୀତ ଦିନେ ବହୁତ ପିଏ ବହୁତ ମାନେ ସେଇ ସକାଳେ ଥରେ। ସନ୍ଧ୍ୟାବେଳେ ଥରେ ପିଏ କିନ୍ତୁ ଏବେ ଯଦି ମୁଁ କେବେ କରୁଛି ତାହେଲେ ପିଏ। ଉଛି ନିଜେ କଲେ ନା ଲେ ଅନ୍ୟମାନାନଙ୍କ କହେନି କରିବା ପାଇଁ ଆଉ ଖରା ଗରମ ସେମ୍ ଇଚ୍ଛା ମୋର
ମୁଁ ବହେ ଚାହା ପିଏ ଯୋଉ ଖରା ଦିନ ପାଇଁ ମୁଁ ସକାଳେ ମୁଁ ହାଫ୍ କପ୍ ପିଉଛି ସନ୍ଧ୍ୟାକୁ ଇଛା ହେଲେ ପିଉଛି ନହେଲେ ପିଉନି କଣ କହିଲି ଯୋଉ ଏତେ ଯୋଉ ଗରମ ହଉଛି ସେ ଚାହା ପିଇବାକୁ ଇଚ୍ଛା ବି ହଉନି କ ଏତେ ଯୋଉ ଗରମ ହଉଛି ମାନେ ମୁଁ ବସି ଗୋଟେ ଜାଗାରେ ବସିଲେ ବି ମତେ ସିନା ଗରମ ହଉଛି ମତେ ଲାଗୁଛି ମୋ ଦେହ ପୋଡି ଯାଉଛି କଣ କରିିବାରିବ ସେ ପୁଣି ଚାହା ଯଦି ନିଜେ ବନେଇକି ମୋ ମାମା ତ କହୁଛି ସନ୍ଧ୍ୟାଵେଳଟା ତୁ କର ମୁଁ ସକାଳ ଟା କରିବି ସନ୍ଧ୍ୟା ଘଟା ଗଲା ବଳକୁ ସେଇ ସେ ସେ ଘରେ ହିଁ ଏତେ ଝାଳ ହେଇଯାଉଛି ଯେ ତୁ ହଁ କହିବି ଆଉ ତୁ ତ କରିୁଥିବୁ ଜାଣିଥିବୁ ଆଉ
ହଁ ପରା ମୁଁ ସେଇଥିପାଇଁ ଏଥର ରୋଷେଇ ଘରକୁ ପଶୁ ପଶୁ ସନ୍ଧ୍ୟା ବେଳେ ବହୁତ ଗରମ ପୁରା ଝାଳରେ ପୁରା ଭିଜି ଯାଉଛି କେତେ ଥର ଦିନକୁ ଡ୍ରେସ ବଦଳିବ କହୁନୁ। ଯେତେ ଥର ରୋଷେଇ ଘରକୁ ଯାଉଛୁ ଆସ ଆସୁ ଆସୁ ପୁରା ଭିଜି ଯାଉଛୁ। ଓଦା ହେଇ ଯାଉଛି ପୁଣି ଆସିକି ପୁଣି ଆଉଥରେ ଡ୍ରେସ ପୁଣି ବଦଳିବାକୁ ପଡୁଛି।
ହଁ ବା ମୁଁ ବା ଦିଟା ଚେଞ୍ଜ କରୁଛି ସେତେ ପୁଣି ମୁଁ କଣ କହିଲୁ ଏଇ ଯୋଉ ବ୍ୟାୟାମ ଫ୍ୟାାମ କରୁଛି ତ ଯୋଗ।
ହଁ।
ଏଟା ପୁରା ଝାଳ ହେଇଯାଉଛି ସକାଳ ତ ଝାଳ ହେଉଛି ଗୋଟେ ଏଟା ଯଉଟା ପିନ୍ଧିଥିବି ତା ପୂର୍ବ ଦିନ ଏଇଟା ଥିବ କିନ୍ତୁ ଯୋଉଟା ତା ପୂର୍ବ ଦିନ ବି ମୁଁ ଯୋଉ ଯୋଉ ଦିନ କରିଥିବି ସନ୍ଧ୍ୟାବେଳକୁ ଯୋଗ ଭୋଗ ତ ସେଇ ଦିନ ସେଟା ବି ପୁରା ଝାଳ ହେଇଯାଇଥିବ ନା ସେଟାକୁ ପୁଣି ଚେଞ୍ଜ କରିବାକୁ ପଡୁଛି ତ ଏମିତି ହେଇକି ମୋର ଦିଟା ତିନିଟା ଡେସ୍ ଟପ୍ସ୍ ହେଇଯାଉଛି ମାନେ ଉପର ହେଇଯାଉଛି ଚେଞ୍ଜ କରିବାକୁ ପୁଣି ସେଟା ଧୁଅ ଇଏ କର ସେଥିରେ ବି ପୁଣି ଯୋଉଦିନ ଲାଇନ ନଥିବ ସେଦିନ ପୁଣି ପାଣି ଉଠେଇବନି ନା ଆସିବ କେମିତି ତ ମାରିକି ନଳକୂଅରୁ ଧୋଇଲା ବେଳକୁ ତ ଯୋଉ କଷ୍ଟ ଯୋଉ ଝାଳ ଏ ଶୀତ ଦିନ ହେଇଥାନ୍ତା କିଛି ଲାଗି ଲାଗିନଥାନ୍ତା କି ବର୍ଷା ଦିନ ଲାଗିିନଥାନ୍ତା ତ ବର୍ଷା ତ ଅଛି ହବାର ଦେଖିଆ କଣ ହଉଛି?
ବର୍ଷା ଟିକେ ହୁଅନ୍ତା ଯଦି ଟିକେ ଭଲ ଲାଗନ୍ତା। ବହୁତ ଗରମ ହେଇଯାଉଛି ମୁଁ ବି ସେମିତି ବା ଦିଇଥର ଦି ତିନି ଥର ବେଳେ ବେଳେ ଡ୍ରେସ ଚେଞ୍ଜ କରୁଛି ସକାଳେ ତ ଛାଡ ଯାଉଛି ଏକରେ ଗରମ ସକାଳୁ ଉଠୁ ଉଠୁ ମୁଁ ପୁରା ଝାଳ ଆଉ ପୁଣି ସନ୍ଧ୍ୟା ବେଳେ ଏଇ ଘର ଘର ଝାଡୁ ଫାଡୁ କରୁ କରୁ ବା ପୁରା ଅଦା ତାକୁ ପୁଣି ଯାଇକି ବଦଳିକି ଦିନେ ଦିନେ ଗାଧେଇବାକୁ ବି ପଡୁଛି ଏତେ ଗରମ ହଉଛି ଯେ ଦିଥର ତିନି ଥର ଗାଧେଇବାକୁ ପଡୁଛି ଦିନକୁ।
ହଁ ବା ଏ ଏମିତି ବା ଆଉ ରୋଷେଇ ତାହେଲେ ରାତି ରେ ତୁ କରିବୁ ନା ମାମା କରିବେ।
ନା ନା ରାତିରେ ବୋଉ କରୁଛି ଦିନରେ ବି ବୋଉ କରୁଛି ମୁଁ ଖାଲି ବେଳେ ବେଳେ ତ ଦେହ ଯଦି ଖରାପ ଥିବ କରିଦିଏ ନହେଲେ କୋଉ ଦିନ ଯଦି ମୋର ଯଦି ନ କାମ ଥିବ କୋଉଦିନ ମତେ ନିଜକୁ ଭଲ ଲାଗିଲା କରିବା ପାଇଁ ତାହେଲେ ମୁଁ କରିଦିଏ ନହେଲେ ସିଏ କରେ। ମୁଁ ଯଦି ଏମିତି କିଛି ଯଦି କାମ ନଥାନ୍ତା ତାହେଲେ କରିଦିଅନ୍ତୁ ମୁଁ ପଢା ରହିଯାଉଛି ନା ସେଇଥିପାଇଁ ପଢିଗଲା ବେଳକୁ ଆଉ କଣ କେତେ କରିବି ସେଥିପାଇଁ ବୋଉ ମତେ କିଛି କହୁନି କରିବା ପାଇଁ କାମ ଖାଲି ମୋର ଗୋଟେ କାମ ମୁଁ ଖାଲି ସନ୍ଧ୍ୟା ବେଳେ ଝାଡୁ ମାରୁଛି ସେତିକି ବାସ।
ଆଚ୍ଛା ତାହେଲେ ଆଜି କଣ ତମ ଘରେ ରୁଟି ତାହେଲେ ନା ଭାତ?
ହଁ କେତେବେଳୁ କିଏ କଣ ଖାଇବ ଦେଖିବା ସନ୍ଧ୍ୟା ବେଳେ ଜଣା ପଡିବ କାହାର କଣ ଇଚ୍ଛା ଖାଇବାକୁ ଆଉ। କିଏ ଯଦି ରୁଟି କହିବ ତା ପାଇଁ ରୁ ହବ ଯଦି କିଏ ଭାତ ଖାଇବ ତାହେଲେ ପଖାଳ ଦିନର ତ ଥିବ ଭାତ ସେଇଟା ପଖାଳିକି ଖାଇବୁ ଆଉ।
ହବ ନା ଭଜା?
ହଁ ରୁଟି ସହିତ ତ ଭଜା ହଉଛି ନହେଲେ ସନ୍ତୁଳା ହବ ବେଳେ ବେଳେ ଡାଲମା ହଉଛି ନହେଲେ ଯଦି ଭାତ ସହିତ ହବ ତାହେଲେ ଆଉ ପଖାଳ ଭାତରେ କଣ ସନ୍ତୁଳା ବନ୍ତୁଳା ଖାଇବାକୁ ତ ଇଚ୍ଛା ହବନି ସେଇ ଭଜା ହବ ଆଉ ଯଦି ଭାତ ହବ ତାହେଲେ ଭଜା ହବ। ଯଦି ରୁଟି ହବ ଦେଖିବା କଣ ପ୍ରକାରେ ଦି ପ୍ରକାରେ କରିବାକୁ ପଡିବ ଆଉ।
ତା ସହିତ ତ ବେଷ୍ଟ ମାନେ ସବୁଠୁ ଭଲ ହେଲା ଦଳା ଦଳି ସବୁ ତେଲରେ ଇଏ କରିଦବ ଚକଟି ଖାଇଦବ ଟିକେ ମିକ୍ସଚର ପକେଇ ତା ବେଷ୍ଟ ପାଟିକି ଯେତେ ସ୍ଵାଦ ଲାଗୁଛି ଅନ୍ୟ ଟା କିଛି ବେଶୀ ଲାଗୁନି ହଉ ଆସିକି ତ ହେଲାଣି ଏତେ ସମୟ ତୁ ତୁ ଟିକେ ଶୋଇପଡ ମୁଁ ତର ପଢାପଢି ଅଛି ଆଉ ରଖୁଛି।
ହଉ ହଉ ରଖ।